ଜୟଗୁରୁ, ହଁ ମାଆ। ଜୟଗୁରୁ, ଆଉ ଶୁଭୁଛି?
ହଁ ମାଆ ଶୁବୁଚି।
ଆଉ କଣ କରୁଥିଲେ?
ଏଇଠି ବସିଥିଲି ସଖାଳ କାମ ସବୁ ସରିଲା ଗାଧୁଆ ପାଧୁଆ ଠାକୁର ପୂଜା। ସବୁ ସରିଲା, ଆଉ ତାପରେ ଟିପିନି ହବ ଆଉ।
ଉଁ ହୁଁ, ଆଉ ଭାଇଙ୍କ ଦେହ ଟିକେ ଭଲ ଅଛି ନା?
ହଁଅ ଭଲ ଅଛନ୍ତି। ଏବେ ସକାଳୁ ଟିକେ ତାଙ୍କୁ ଜୁସ୍ ଫୁସ୍ ବନେଇକି ଦେଲି, ପିଇକି ସ୍କୁଲ ଯାଇଛନ୍ତି।
ଉ ହୁଁ। କଣ ଜୁସ୍ ବନେଇକି ଦେଲେ?
ହଉଛି ଗାଜର ବିଟ୍ ଆଉ ଆପେଲ୍।
ଆଛା। କେମିତି କଣ ବନେଇଲେ?
ତାକୁ ଟିକଟିକ କରି କାଟିଦେଲି ଗ୍ରାଇଣ୍ଡରରେ ପୂରେଇ ଦେଲି, ଆଉ ତାପରେ ତାକୁ ଗ୍ରାଇଣ୍ଡରିଂ କରିଦେଲି। ତାରେ ତାକୁ ଗୋଟେ କପଡ଼ାରେ ଛାଣିକି କପ୍ ରେ ଦେଲି ଆଉ।
ଉ ହୁଁ।
ଆଉ କିଛି ପକେଇ ନଥିଲି ଆଉ ସେତିକି ଦେଇଚି।
ଆଉ ସେଥିରେ ଟିକେ ଲେମ୍ବୁ ଚିପୁଡି ଦେଲେନି ଜଲଜିିରା ଯଦି ହବ ଟିକେ ପ କେ ଦେବେ ସିଏ ଆଉ ଟିକେ ଭଲ ଲାଗିବ ଟେଷ୍ଟ ଲାଗିବ।
ଆଚ୍ଛା ଆଚ୍ଛା ସେଇଟା ଆଉ ଜାଣିନଥିଲି ତ ପକେଇନି ସେ କାଲି କରିଦେବି ଆଉ।
ସେ ଟିକେ ଟେଷ୍ଟ ହବ ପୁରା ଟିକେ ବିଟ୍ ଲୁଣ ହ ଟିକେ ପକେଇଦେବେ ତ ଭଲ ଲାଗିବ ପାଟି ଟାକୁ ଭଲ ଲାଗିବ ଟିକେ ଟେଷ୍ଟ ଟେଷ୍ଟ ଲାଗିଲେ ଆଉ ଟିକେ ଅଁଳା କିଣିକି ନେଇ ଆସିବେ।
ହଁ ଆଜ୍ଞା।
ଅଳାଁ ବି ଟିକେ ପକେଇ ଦେେବେ ଯେ ସିଏ ବି ଦେହ ପାଇଁ ଭିଟାମିନ୍ ସି ଟା ବି ମିଳିବ ଆପଣଙ୍କର ତ ୟା ଭିତରେ ବି ଭିଟାମିନ୍ ଏ ରହିଲା ଆପଣଙ୍କ ଯୋଉ ଡାଳିମ୍ବ ଗାଜରରେ ସବୁ ପକେଇଲେ ସେ ଭିଟାମିନ୍ ଏ ଜିଙ୍କ୍ ବହୁତ ସଫିସେଣ୍ଟ ପରିମାଣରେ ରହିଲା ଆପଣ ଭିଟାମିନ ସିଟାକୁ ଯଦି ଆଡ କରିଦେବେ ତା ଭିତରେ ତ ସିଏ ଆହୁରି ସି ମାନେ ହିଁ ସେଜିନ୍ ମାନେ ଯେଉ ଅନ୍ୟ ଭିଟାମିନ ଗୁଡ଼ାକୁ ଭଲ ଆବଜରବ୍ କରିବ। ଆପଣ ଯୋଉ ଯୋଉ ଫଳ ଯୋଉ ସବୁ ୟୁଜ କରିବେ ତମ ଏଇ ଯୋଉ ଆମର ଅଁଳା ଟା ପକେଇ ଦେଲେ ଅଁଳାରେ ଭରପୁର ମାତ ଭିଟାମନ୍ ସି ଥାଏ ତ ସେଇଟା ସି ସବୁ ଅନ୍ୟ ଭିଟାମନ୍ ଗୁଡାକୁ ସବୁ ଭଲ ଆବଜର୍ଭ କରିବ ତା ଦେହଟାକୁ ଠିକ ଆ ଆଉ ଟିକେ ମାନେ ଭଲ ଭିଟାମିନ୍ ଆମର ଉତ୍ପାଦନ ଭାବରେ ସହାୟକ ହୁଏ।
ନା ମୁଁ ଆଉ ସେ ଗୁଡ଼ାକ ପ ପକେଇ ନଥିଲି ଆଣିନାହାନ୍ତି ଆଉ ମୁଁ କହିଲି ଯାଇକି ଆଣିବେ ସବୁ ଜିନିଷ ଆଣିବେ ତାଙ୍କର ଟିକେ ଇଣ୍ଟରେଷ୍ଟ ଅଛି ଆଉ
ଆଚ୍ଛା ଆପଣ ବି ଦେଖିବେ ଆପଣ ଯୋଉ ଡକ୍ଟର ପାଖକୁ ଯିବେ ମଲ୍ଟି ଭିଟାମିନ୍ ଦେଖିବେ ଦେବେ ତା ଭିତରେ ଦେଖିବେ ବିଭିନ୍ନ ପ୍ରକାର ଭିଟାମିିନ ଏ ହଉ ବି ହଉ ସି ହଉ ସବୁ ମିଶିକି ଥାଏ। ଆଉ ହେଲେ ସେ କଣ ମାନେ ସବୁଦିନ ଭ ମେନ୍ ହେଲା ଦେଖି ସବୁଥିରେ ଭିଟାମିନ୍ ସି ଥାଏ ନହେଲେ ଭି ଭିଟାମନ୍ ଟା ସେ ଆବଜର୍ଭ କରିବନି ନା ଅନ୍ୟ ଭିଟାମିନ୍ ଗୁଡାକ
ନାଇଁ ଜଣେ ମା ମତେ ମତେ ବତେଇଲେ ଯେ କହିଲେ ଡାଳିମ୍ବଟାକୁ ଦେଲେ ନା ତାଙ୍କର ସୁଗାର ଅଛି କି ନାହିଁ। ସୁଗାର ଟା କଣ ବେଶୀ ହବ ବୋଲି ମତେ ଡାଳିମ୍ବ ପାଇଁ ମନା କରୁ ଚନ୍ତି ନା ଦେଲେ ଚଳିବ ତ।
ଚଳିବ ଡାଳିମ୍ବରେ ଏତେ ବି ପରିମାଣର ମିଠା ନଥାଏ ଆପଣଙ୍କର ସୁଗାର ବଢାଏ ଆମ୍ବ ପଣସ ଆଉ ଆପଣଙ୍କର କଦଳୀ ଯଉଟା ବହୁତ ମିଠା କଦଳୀ ଥିବ ଆଉ କିନ୍ତୁ ଖଟା ଖଟା ଖଟା ଯୋଉଗୁଡା ପ୍ରାୟ ଜିନିଷ ସେଗୁଡାକରେ ଏତେ ନଥାଏ।
ଆଚ୍ଛା ଆଚ୍ଛା
କି ମାନେ ଦେହ ପାଇଁ ହିତକର ଏତେ ଅହିତ ନୁହେଁ।
ହୁଁ ହୁଁ
ହଁ ସେଇଟାକୁ ନେଇପାରିବେ ତା ପରେ ତୋ ଭାଇ ତ ମେଡିସିନ ତ ଖାଉଛନ୍ତି ନା ଡାଇବେଟ
ମେଡିସିନି ମେଡିସିନି ସବୁ ଖାଇଲେ ଖାଲି ପେଟରେ ତା ପରେ ଛତୁଆ ଟିକେ ବନେଇକି ଦେଲି ଛତୁଆ ପିଇଦେଲେ। ପିଇ ଦେଇକି କହିଲେ ଟିକେ ଛତୁଆ ଟିକେ ବେଶିକିରି କରିଦେବ ମୁଁ କହିଲେ ହଉ ଠିକ୍ ଅଛି କରିଦେବି ସବୁ କରଦେବ ତମେ ଟିକେ ଖାଇବା ଦରକାରେ।
ହୁଁ ହୁଁ ତାପରେ ଛତୁଆଟାରେ ଆଉ ଟିକେ ମାଣ୍ଡିଆ ଆଉ ମ ଖାନା ଟିକେ ଆଣିକି ପକେଇବେ ମାଣ୍ଡିଆ ମଖାନା ସେ
କଳା ମାଣ୍ଡିଆଟାକୁ ନେଇ ଆସିକି ଭାଜିଦେବି ନାଇଁକ କି?
ହୁଁ ଘରେ ତାକୁ କଡେଇରେ ଭାଜିଦେବେ।
ଆଛା ସବୁ ଜିନିଷ ଅଛ ଛି ମା ଚୁଡ଼ା ଅଛି ସେ ବୁଟ ଡାଲି ଅଛି। ଆଉ ସବୁ ଜିନିଷ ଅଛି ଖାଲି ମାଖାନଟା ନାହିଁ ସେଇଟା ନେଇଆସିକି ଇଏ କରିଦେବି ଆଜି ପଠେଇଦେବି ଅଲ୍ଲିିବାକୁ ଯାଇି ନେଇଆସିବ।
ଆଚ୍ଛା
ଆଉ ଏମିତି କାଲି ପରା ଖୁବ ଜୋର ପବନ ହେଇଛି ଜଣଙ୍କର ମା ଆମର ଗୁରୁ ମା ଜଣେ। ତାଙ୍କର ମାନେ ସେ ରୁମ ଉପରେ ଏଡେ ବଡ ଗଛଟେ ଭାଙ୍ଗିଗଲା ଯେ ମା ମାନେ ସିଏ ପୁରା ପଡିଇଗଲା ତାଙ୍କ ଘର ଉପରେ ହେଲା କି ନାଇଁ ଯାହା ହଉ ଠାକୁ କୁରଙ୍କର ଏତେ ଦୟା ସେ କଣ କହିଲେ ତାଙ୍କର ଶାଳ ଘର ଅଛି ଆମେ ତ ବଢେଇ ଘର ଶାଳ ଘର ଅଛି ସେ ଶାଳ ଘର ଉପରେ ପଡ଼ିଗଲା। ଶାଳ ଘରେ ଯେ ଯାବତୀୟ ଜିନିଷ ସିସିି କ୍ୟାମେରା ଆଉ ଗୋଟେ ଜେନ୍ ଜେନେରେଟର ଦିଟା ଦିଟା ସ୍କୁଟି ବୁଲେଟ୍ ସବୁ ଅଛି। ଏମିତି ମା ମାନେ କିଛି ବି ହେଇନି ତାଙ୍କର ମାନେ ସେ ସେ ମାଆ ଜଣେ ଫୋନ୍ କରି କହୁଥାନ୍ତି କଲେ କିଛି ହେଇନି ଏତେ ଜୋର ପବନ ସି ଆଡକୁ ହେଇଛି ଆମ ଏପଟକୁ ହେଇନି।
ଆଛା
ହଁ ପରେ ଏଇଭଳି ସବୁ ଆଉ।
ନା ଘର ଛାତ ଫାତ କିଛି ଭାଙ୍ଗିନି ତ।
ଆଁ ଛାତ ହଁ ଭାଙ୍ଗି ଯାଇଛି ନା ତାଙ୍କର ଯୋଉ ଶାଳ ଘର ଟା ପୁରା ଏତେ ଲୁହାରେ ହେଇଥିଲା ମାନେ ସେଡିଙ୍ଗ ଟା ସେଡା ପୁରା ଭାଙ୍ଗି ଯାଇଛି ଗଳି ପଡିଛି ପୁରା ଯାହା ହୋଉ ସ୍କୁ ଟି ଫୁଟି କିଛି ହେଇନି ସ୍କୁଟି ଆଉ ତାଙ୍କ ସିସିି କ୍ୟାମେରା ଭାଙ୍ଗି ଯାଇଚି ତାଙ୍କର କଣ ଲାଗିଥିଲା ଗୋଟେ ୱାଇଫାଇ ଛିଣ୍ଡି ଯାଇଛି। ଏମିତି ପୁରା ତାଙ୍କ ଘରେ ଏମିତି ହେଇଛି ଯେ କହିବେ ଫୋନ୍ ଥରେ କରିଥିଲି ତ ସେ କହିଲେ ମା ମୁଁ ଉଠେଇ ପାରିନି ଆଉ ଏଇଭଳିଆ ଏଇଭଳିଆ ପରିସ୍ଥିତି ଆଉ ଏଇଭଳି
ଓ ହୋ ନାଇପା ଇଏ ଯୋଉ ଏଥର ଯୋଉ ବର୍ଷା ପବନ ହୋଉଚି ମାନେ ଛ ଗୋଟେ ଗୋଟେ ଏରିଆରେ ଏମିତି ହେଉଚ ଯେ ପୁରା ମାନେ ସବୁ ଉଡେଇକି ଭାଙ୍ଗି ରୁଜି ଦୋଉଚି। ଆଉ ଗୋଟେ ଗୋଟେ ଜାଗାରେ ଯେ ନା ବର୍ଷାର ମାନେ ଦେଖା ସାକ୍ଷାତ ବି ନାହିଁ।
ହୁଁ ହୁଁ ହୁଁ
ଆମର ତ ଟୋଟାଲି ବର୍ଷାର ଦେଖା ସାକ୍ଷାତ ନାହିଁ ପୁରା ଏତେ ଗରମ ଗୁଳୁ ଗୁଳି ଏତେ ହଉଛି ଯେ ଖାଲି ବର୍ଷା ଢାଙ୍କି ଢାଙ୍କି ଯାଉଛି। କିନ୍ତୁ ଠପ ଏବେ ବାଣୀ ବଢିବାର ବି ନାଁ ବର୍ଷ ନଁ ଏବ ବର୍ଷ ସତରେ ସେ ନ୍ୟୁଜ ରେ ସବୁ ଠିକ ଠିକ କଥା କହିଥିଲା ଆଉ।
ହୁଁ ହୁଁ।
ଏଥର ପାଣି ମାନେ ଯୋଉ ଏଲି ନର ଏମିତି ପ୍ରଭାବ ଟା ପଡିବ ଯେ ଆ ବର୍ଷା ର ମାନେ ଆଉ ଦେଖା ସାକ୍ଷାତ ନାହିଁ ସତରେ ଆଉ।
ଆ ଏ ଦେଖୁନା ବର୍ଷା ର ରଜ ହେଲାଣି ଜଜ ସରିଗଲାଣି ବର୍ଷା ନାହିଁ କିଛି ନାହିଁ ଗରମ ଯେ ରହିହଉନି ଆଉ।
ନାଇଁ ଏଇ ପୁଅକୁ ସ୍କୁଲ ରେଡି କରିକି କି ଭାଇ ଆସିଲେ ନେଇକି ଗଲେ।
ଉଁ ହୁଁ।
ଓ ରେଡ଼ି ରାଡ଼ି କଲି ତଥାପି ସେ ନିଜେ ନିଜେ ତାର ହଁ ମୁଁ ଟିକେ ଏପଟେ ମୋର ଆଉ ଗୋଟେ କାମ ଥିଲା। ତ ସିଏ ତାର ନିଜେ ନିଜେ ଯାହା ଉଠିକି ଗାଧେଇକି ଆଉ ଯାଇକି ତାର ଇଷ୍ଟ ବୁତି ସବୁ ସାରିକି ମାନେ ଗଲା। ଇଏ ହଁ ମଝିଆ ସେ ତାର ନିଜେ ନିଜେ ଡ୍ରେସ ପଟା ପିନ୍ଧିକି ରେଡି ହେଇଯାଇ ଥିଲା ମୁଁ ଖାଲି ଗଲି ତାକୁ ଟିକେ ଛତୁଆ ଗୋଳି ଦେଲି। ଆଉ ତା ଟିଫିନ ବ୍ୟାଗ୍ ମୁଁ ସବୁ ରେଡି ଆଗରୁ କରିଦେଇଥିଲି।
ଭାଇ ଭାଇ ଟିକେ ଛତୁଆ ପିକି ଯାଇଛନ୍ତି?
ନା ନା ସିଏ ପିଉନାହାନ୍ତି କିଛି। ସକାଳୁ ତାଙ୍କୁ ଭଲ ଲାଗୁନି ସେ ଯେହେତୁ ରାତି ଲେଟ ରେ ବହୁତ ଖାଉଛନ୍ତି। ଖାଦ୍ୟ ତ ସେଥିପାଇଁ ତାଙ୍କୁ ଆଉ ଇଚ୍ଛା ହଉନି ଏତେ ସକାଳୁ ଖାଇବା ପାଇଁ ସେ ସେଇ ଆସୁଛନ୍ତି ସେଇ ନଅଟା ଦଶଟା ବେଳକୁ। ଆସିକି ଟିକେ ପୁଣି ପିଇ ଦେଇକି ପଳଉଛନ୍ତି ଆଉ। ନହେଲେ କୋଉଦିନ ନା ନାସ୍ତା କେତେବେଳେ କଣ ଯଦି ମନ ହଉଛି ଯଦି କୋଉଦିନ ବାହାରେ ଯଦି ଖାଉଛନ୍ତି ଆଉ ସତ ପିଅନ୍ତିନି ଯାହା ଯଉଦିନ ଛତୁଆ ଖାଇଥିବେ ଆଉ କୁଆଡେ କିଛି ଖାଆନ୍ତିନି।
ହୁଁ ହୁଁ।
ଆଉ ଯୋଉଦିନ ନ ଖାଇଥିବି ଯୋଉଦିନ ଇଚ୍ଛା ହେଲା ତ ବାହାରେ କୋଉଦିନ ଆମର ତ ଏପଟେ ସବୁ ବି ଭଲ ଦୋକାନ ଗୁଡାକ ବି ଅଛି ସାଧା ବି ମିଳେ। ହଁ ସେଇଟା ଖାଇଦିଅନ୍ତି ଆଉ ପୁଣି ଆସିବେ
ଟିଫିନ ବନେଇନା? ବାବୁ ପାଇଁ।
ପୁରା ବନେଇ ନିି। ସେ ନା କାହା ଭାଇ ବି ପାଇଁ ବି କିଛି ବନେଇନି ସିଏ ଏବେ ଯ ବାହାରି ତ ସିଏ ବି ସେଇ ଛତୁଆ ପିଇ ଦେଇକି ଯାଉଛି, ସିଏ ଜାଣିଛି ଦେଇ ଏପଟେ ତାର ବସ୍ତ ସେ ସେଥିପାଇଁ ଛତୁଆ ପିଇଦବ ତାପରେ ସିଏ କହୁଥିଲା କି ତା ଅଫିସ ସାମନାରେ ଗୋଟେ ଏ ଅଛି ମାନେ ବଢିଆ ମାନେ ପିଓର ଭେଜ ଦୋକାନ ଅଛି। ତ ସେଇଠି ଖାଇଦବ ବୋଲି କହୁଥିଲା କହିଲା ତୋର କରିବା ଦରକାର ନାହିଁ ମୁଁ ସେଇଠି ଖାଇଦେବି। ତ ମୁଁ କହିଲି ନାଇଁ ନାଇଁ ତୁ ସେଇ ତ ଗୋଟେ ରୁଟି ପୁରା ସାତ ଟଙ୍କା ନଉଚି। ମୁଁ କହିଲି ଅଟାଗୁଳା ତ ଅଛି ମୁ ତ ଚକଟି ଦେଇଚି। ଆ ମୁଁ ଖାଲି ଚାରିଟା ରୁ ରୁଟି କରିଦେବି ତୁ ଯାଇକି ସେଇଠୁ କଣ ଟିକେ ତରକାରୀ ହବ ଯଦି ଖାଲି କିଣିକି ଆଣିକି ଖାଇଦବୁ। ଆଉ ସେ ତ ଏତେ ଟଙ୍କା ନଉଛି ଯେ ଗୋଟାକ ସାତ ଟଙ୍କା ତିନିଟା ଖାଇଲା ବେଳକୁ
ହଁ ନାଇଁ ନାଇଁ ନାଇଁ ଟିକେ ବନେଇକି ଦେଇଦବ ଆଉ ଆଉ ତ ଭାତ ତ ଖାଉ ନଥିବେ ନା?
ନା ଭାତ ସେ ଖାଉନି ସେ ରୁଟି ଆମର ସବୁ ରୁଟି ପ୍ରିୟ ଆମର କେହି ସେମିତି ନାହିଁ କି ଭାତ ପ୍ରିୟ ଏତେ ବି ନାହିଁ। ନା ଯେ ରୁଟି ହେଇଗଲେ ସମସ୍ତଙ୍କର ଭଲ କି ପିଠା ବି କେହି ନାହିଁ ସେମତି ରୁଟି ଟା ପ୍ରିୟ ସମସ୍ତଙ୍କର। ଖାଲି ମାନେ ଦିନ ବେଳା ଇଏ ଟିକେ ଭାତ ଖୋଉଛନ୍ତି ନହେଲେ ଆମର ଆମର ସବୁବେଳେ ରୁଟି ହେଇଗଲେ ଆମ ଆଉ କିଛି ଦରକାର ନାହିଁ।
ହୁଁ ହୁଁ ହୁଁ ଆମର ଆମର ବି ସେମିତି ରୁ ରୁଟି ସବୁ ଖାଇବେ ରୁଟିରେ ଟିକେ ତେଲ ମାରିଦେଲେ ଦି ଝିଅ ଯାକ ଖାଇବେ। ଆଉ ଆମର ତ ରୁଟି ଚାଲିଛି ଆଉ
ହଁ ଆଜି କଣ ବନେଇ ବୋଲି ଜଳଖିଆ ପ୍ରୋଗ୍ରାମ କରୁଛନ୍ତି?
ମନେଇବି ଭାଇଙ୍କ ପାଇଁ ଟିକେ ସନ୍ତୁଳା କରିମି ଆଉ ରୁଟି କରିବି ତାଙ୍କ ପାଇଁ। ଏ ଛୁଆ କହୁଛନ୍ତି ଉପମା ଆଉ ସମ୍ବର ଖାଇବେ?
ଦେଖେ ଟିକେ ବନେଇବି ଆଉ
ହୁଁ ହୁଁ।
ଆଉ ଜଣେ ଗୁରୁମାଟେ ଦେଇଥିଲେ ଯେ ଗୋଟେ ବଡ ପଣସଟେ ଯେ ତାକୁ ଫଟେଇକି ତାକୁ ରଖିଛି ମୁଁ ହିଁ ଏକା ଖାଉଛି।
ତାକୁ ପଣସ ଚକୁଳି କରିଦଉନାହାନ୍ତି ବଢିଆ ଲାଗିବ।
ଚକୁଳି ମାନେ ସେ ଯୋଉ ଅରୁଆ ଚାଉଳ ବାଟ ଦେବି ନାଇଁ କିଛା ଦେଖୁଛି ନହେଲେ ଥୁଆ ହେଇଛି ଆଉ କେହି ଖାଉନାହାନ୍ତି
ଆପଣ କସେ ବାହାର କରିଦେବେ ମଞ୍ଜି ସବୁ ଛଡେଇଦେବେ
ହୁଁ ହୁଁ ହୁଁ।
କଂସେରେ କଂସେ ଚାଉଳ ପୁରା ଦେଇଦେବେ କଂସେରୁ ଟିକେ ଅଧିକା ଚାଉଳ ଦେବେ। ବତୁୁରେଇ ଦେବେ ଏକାଠିତାର ବାଟି ଦେବେ ଗ୍ରାଇଣ୍ଡିଙ୍ଗ କରିଦେଇକି ରଖ। ରଖିଦେବେ ତାପରେ ତ ଲୁଣ ପକେଇକ କରିଦେବେ ଗୋ ଗୋଟେ ଗୋଟେ ଯେ ହାତ ଚାଟିକି ସବୁ ଖାଇଦେବେ ଆଉ
ଆଉ ଯାଉଛି ଆ ନାନ କରମେ ରାତି କି ପଦେ
ତ ଖାଲି ଗୋଟେ ଯେଉଁ ଟମାଟର ଚଟଣି କରିଦେବେ।
ହୁଁ ହୁଁ।
ଟମାଟରକୁ ଭାଜିକି ଦେଖିବେ ଆଉ ଆପଣଙ୍କ ଘରେ ସୋଦୁଅ ନଥିବ?
ହୁଁ ହୁଁ ଆଜ୍ଞା।
ମୁଁ କହିଲି ଆପଣଙ୍କ ଘରେ ଆଉ ସୋଦୁଅ ନ ଥିବ ସବୁ ସରିଯାଇ
ଆଚ୍ଛା ସବୁ ସରି ଯାଇଥିବ କିଏ ନାଇ ଯୋଉ ମୋମୋ ଟିକି ଖାଉଛି ଅଲିଭା ବିଲକୁଲ ନାକ ଟିକିଟା ସୁଧୁକା ସେ ଝିଅ ଟା ଜମା
ହଉ ମା ରହୁଛି ମୁଁ ଯାଏ ମୁଁ ଯାଏ ଆମର ଟିକେ ରୋଷେଇ କରିବି ଆଉ
ଆଜ୍ଞା।